ହ୍ୟାଲୋ ହଁ କୁହ।
ହଁ କଣ କରୁଥିଲ କି?
ମୁଁ ଏଇନାକେ ବସିଚି ଟିକେ।
ହଁ ମୁଁ ବି ସେ ବସିଥିଲି ଏ କହୁଥିଲେ କେତେ ଜୋରେ ଗରମ ହଉଚି। ଆଉ ଏପଟେ ତ ତି ଚାଳିଶ ରୁ ପଚାଶ ଡିଗ୍ରୀ ପଳଉଚି ଦିନ ବେଳା। ଆଉ କଣ କହିବ ତାପମାତ୍ରା ଏତେ ସବୁ ବଢି ଯାଉଚି ଯେ ଭାରି ଚିଡ଼ଚିଡା ଗରମ ଲାଗୁଚି। ଆଉ ଏତେ ଗରମରେ ତେ ଏସି ବି କାମ କରୁନି। ଆଉ ଦେଖିଲେ ତମେ ଯିବ କି ଏଇ ଯୋଉ ୱାଟର ପାର୍କ ଯିବ କି ଦେଖ ଖିଆ ଜାଆନ୍ତେ ନହେଲେ କୋଉଠି କି ଗୋଟେ।
ହଁ ଏବେ ଖରା ଦିନ ନା କେ ୱାଟର୍ ପାର୍କ ଟା ଅଫର୍ ଦେଇଚି ମାନେ ନାଇଁ ନାଇଁ ଆମେ ମାନେ ଯାଇଥିଲୁ ଆମେ ମାନେ ଏବେ ଯାଇଥିଲୁ ବା ଏବେ ନୁହେଁ ଯାଇଥିଲୁ ଅଗଷ୍ଟ ଅଗଷ୍ଟ ପରେ ପରେ ଆମେ ଯାଇଥିଲୁ। ସେତେବେଳଳେ ଅଫର ଦେଇଥିଲା ଏବେ ଆଉ ଜାଣିନି ଏବେ ଅଫର ଫଫର ଆସୁଛି କି ନାଇଁ।
ଓହୋ ଏଇ ଯୋଉ ଖୋର୍ଦ୍ଧାରେ ଜାଣିଛ ଯୋଉ ୱାଣ୍ଡଲା ଅଛି ତାର ଟିକେ ଅଫର୍ ଚାଲିଚି ବାଇ ଟୁ ଗେଟ ଟୁ ଫି।
ଓହୋ ଚାରିଜଣ ଦରକାର।
ହଁ ମିଶିକି ପଳାନ୍ତି। ସେଠି ଦୋଳିଠୁ ନେଇକି ପାଣିରେ ଖେଳିଆ ସବୁ ଅଛି। ଆଉ ଯାଆନ୍ତେ ସେଠି କେତେଦିନ ରୁହ ମାନେ ସକାଳୁ ପଳାନ୍ତେ। ସେଠି ଦାଗ ଶୁଖିଲା ଯୋଉ ମାନେ ଓଦା ବିନା ଓଦା ହେଇକି ଯୋଉ। ଆଉ ଦୋଳି ଫୋଳି ଯୋଉ ରୋଲ କୋଷ୍ଠ ଧରିକା ସବୁ ଅଲଗା ଅଲଗା ଦୋଳି ସବୁ ଅଛି। ରାଧେ ଆଗ ଖେଳନ୍ତେ ତାପରେ ଯାଆନ୍ତେ ପାଣି ପାଖକୁ ପାଣି ରେ ଖେଳାଖେଳି କରନ୍ତେ।
ଓହୋ ଅ ଆମେ ଦେଖୁନ ଅଫର ଅଛି ଯଦି ଯାଆନ୍ତେ। ଚାରିଜଣ ମିଶିକି ଯାଆନ୍ତେ। ଚାରି ଜଣଙ୍କ ଯାହା ହୁଅନ୍ତା ଅଧା ଅଧା ଭାଗ କରିଦିଅନ୍ତେ। ଭଲ ହୁଅନ୍ତା ଚାଲୁନ।
ଅଛି ପରା ରୋ ଅଫର ସେଇଥିପାଇଁ କହୁଛି ଖରା ହଉଛି ତ ଚାଲଯିବା ବୁଲିକି ଆସିବା ଆ। ଆ ଦୋଳି ଦୋଳି ଅଛି ସବୁ ବସିବା ତାପରେ ପାଣିରେ ଡେଇବା ଆଉ କଣ ସେଠି ଅ ସେ ପୁଣି ବର୍ଷା ଟାଇପ ର ହବ ତମେ ତା ଭିତରେ ଡ୍ୟାନ୍ସ କରିପାରିବ ଖାଇବା ଫାଇବା ବିି କିଛି ଟେନସନ ନାହିଁ କିଣିକି ଖାଇପାରିବ ନହେଲେ ଟିକେଟ ଟାଇମିରେ ବି ତମେ ଖାଇବା ଉଁ ସବୁ ବୁକ୍ କରିଦେଲେ ପରେ ତମେ ଖାଲି ଟିକେଟ ଦେଖେଇଲେ ସେ ଖାଇବାକୁ ଦେବେ।
ଓହୋ ତାହେଲେ ଭଲ ହୁଅନ୍ତା ଆମେ ଏଇ ଖରା ଦିନ ଟା ବି ଘରେ ବି ଶୋଉଚୁ ଖରା ଛୁଟି। ସମସ୍ତେ ଘରକୁ ବି ଆସିଛନ୍ତି। ଏ ଯାଆନ୍ତେ ଟିକେ ବୁଲାବୁଲି କରିକି ଆସିବା ପାଇଁ। ଯାଇକି ନା ଏଠି ଗାଧା ଗାଧି ଭଲ ଡିଆଁ ଡୁଇଁ କରନ୍ତେ ଟିକେ ଆମର ଏଇଠି ଗୋଟେ ଅଛି ଯେ। ଆମ ଏଇ ପାଖରେ ମାନେ କୋଡ଼ିଏ ତିରିଶ କିଲୋମିଟର ହବ ଏଇଠୁ ଆମ ଘରଠୁ। ସେଠି ବି ନେବେ ଏଟା ଏଇ ତିନି ଚାରି ବର୍ଷ ହେଲାଣି ଏଇଟା ଖୋଲିଛି ବେଶୀ ପୁରୁଣା ନୁହେଁ ତିନି ଚାରି ବର୍ଷ ହେଲାଣି ଓପନ ହେଇଛି ସେଇଟା। ଓପନ ହେଇଛି ଆମେ ଯାଇଥିଲୁ ସେଠିକି ଆର ବର୍ଷ। ଆର ବର୍ଷ ଯାଇଥିଲୁ ଯେ ବହୁତ ମଜାମସ୍ତି କରିକି ଆସିଥିଲୁ। ସେତେବେଳୁ ବର୍ଷା ଦିନ ଟା ଥିଲା ତ ବର୍ଷା ଦିନରେ ଅଫର ଛାଡିଥିଲେ। ଅଫ୍ ସିଜନ ଟା କେହି ଲୋକ ଲୋକ ଯାଉନଥିଲେ ସେଇଥିପାଇଁ ଆମେ ଯୋଉ ଯାଇଥିଲୁ ଅଧିକା ଜମା ଲୋକ ନଥିଲେ। ଲୋକ ନଥିଲେ ମାନେ ତିନି ମାନେ ବେଶୀ ଆସି ନଥିଲେ ଲାଗୁଥିଲା ପୁରା ଇଏଟାରେ ଆମେ ମାନେ ହିଁ ଅଛୁ ଯାଇଥିଲୁ ଆମେ ଦଶ ପନ୍ଦର ଜଣ ଖଣ୍ଡେ। ଯାଇକିନା ଡିଆଁ ଡୁଇଁ କରିକିନା ଆସ ଥିଲୁ ଆଉ ଆମର ସେତେବେଳେ ନେଇଥିଲା ଜଣକା ଶହେ ଟଙ୍କା। ଏବେ କେତେ ଟଙ୍କା ଅଛି ୱାଣ୍ଡରେଲା ରେ?
ୱାଣ୍ଡରେଲା ରେ ତ ଜଣକା ଛଅଶହ ଟଙ୍କା ଆଉ ବାଇ ଟୁ ଗେଟ୍ ଟୁ ଠିକ ହେଇଗଲେ ତ ମାନେ ବାରଶହ ଟଙ୍କାରେ ଦି ଚାରିଟା ଟିକେଟ ହେଇଯିବ। ଯୋଉଥିରେ ଦି ଜଣଙ୍କ ଟିକେଟ ହେଇଥାନ୍ତା ସେଇଥିରେ ଚାରି ଜଣଙ୍କର ହେଇଯିବ। ୱାଣ୍ଡ୍ରେଲା ଟା କଣ କହିଲ ଟିକେ ଭଲ ଇଏର ତ। ମାନେ ଅଲ ଭାରତ ପୁରା ଭାରତ ସାରାରେ ସବୁ ରାଜ୍ୟରେ ଗୋ ତୋଟ ତାର ଦି ଦିଟା ଅଛି ଏମିତି। ସେଇଥିପାଇଁ ତାର ଟିକେ ଅଧିକ ଲୋକ ବି ବହୁତ ସବୁ ଯେ ଶୀତ ଦିନ ଖରା ଦିନ ବର୍ଷ। ବର୍ଷା ଦିନ ତାର ସଦାବେଳେ ଲୋକ ବହୁତ। ଫୁଲୁ ସଦାବେଳେ ସେଇଥିପାଇଁ ଟିକେ ତାର ରେଟ୍। ଆଉ ଦେଖିବା ନହେଲେ ଏପଟା ନହେଲେ ଏପଟା ଯୋଉଟା ହେଲେ ଗୋଟେ ଯିବା ଆଉ।
ହଁ ହଁ ଦେଖିବା କୋଉଟା ଇଏ ହଉଛି ଯାହାହେଲେ ବି ଯୋଉଠାରେ ଅଧିକ ପଇସା ନବ ସେଠାରୁ ଅଧିକ ଖେଳିବା ପାଇଁ ଜିନିଷ ଦେଇଥିବ ନା? ଆଉ ଏଠାରେ ବି ଦେଇଥିଲା ବହୁତ ଖେଳିବା ପାଇଁ ଜିନିଷ। ଆଉ ଏତେ ନଥିବ ଯେ-ଯେମତି ୱାଣ୍ଡ୍ରେରେଲା ରେ ଥିବ ଆଉ।
ୱାଣ୍ଡ୍ରେଲା ରେ ସବୁ ବଡ ବଡ ଦୋଳି। ସେ ଯୋଉ ଉପରକୁ ଟେକି ନବ ପୁରା କେତେ ବାଟକୁ ପୁରା ନେଇଯିବ ପୁଣି ସ୍ପିଡରେ ପୁରା ଛାଡିଦବ ସେଗୁଡାକ ଅଛି। ରୋଲର କୋଷ୍ଟର ଯୋଉରା ବଡ ବଡ ଉଞ୍ଚାକୁ ନେଇକି ପୁରା ସବୁ ସେଗୁଡା ଅଛି। ତାପରେ ଆଉ ଗୋରେ ଅଛି କେତେ କଣ? ଆଉ କଣ ତ ଅଛି ଯୋଉ ଗାଡି ଟାଇପ ର ନଥାଏ ତମେ ଉ ପରୁ ଲାଗିଥିବ ଗୋଟେ। ତମେ ଚଲେଇବ ଗୋଟେ ଗାଡିରେ ଦି ଜଣ ଲେଖା ବସିକି ତଳେ ବୁଲି ପାରିବ ଚଲେଇ ପାରିବ। ସେଗୁଡା ଅଛି ତାପରେ ଆଉ ଗୋଟେ ଅଛି ଯୋଉ ରୋଲର କଷ୍ଟରରେ ଆଉ ଗୋଟେ ପ୍ରକାର ରୋଲର କଷ୍ଟ ଅଛି ସେଥିରେ ବସିବ। ସେ ଗୋଟେ ପାଣି ପାଖରେ ସେ ହେଇକି ଯିବ ପୁରା ପାଣି ସ୍ପ୍ରେ ହେଇ ହେଇ ପୁରା ଯିବ ସେଟା ଅଛି ଆଉ ଅଛି ଯୋଉଟା ପାଣିରେ ଡ୍ୟାନ୍ସ। କରିବ ଅଛି ଆ ପାଣିରେ ବହୁତ ଗୁଡେ ଖସଡା ଖସଡା କଥା କହିଲେ ବହୁତ ଗୁଡେ ମାନେ ଏକୁଟିଆ ବାଲା ଖସିବ ଯୋଉ ବସିକି ଖସି ପାରିବ। ଆଉ ଏକୁଟିଆ ବାଲା ଯୋଉ ଟ୍ୟୁବ ମାନେ ବେଲୁନ ଟାଇପ ର ଯୋଉ ଥିବ। ତାପରେ ଏକୁଟିଆ ବସି ଖସିଲା ବାଲା ବି ଅଛି ଆଉ ଗୋଟେ ଅଛି ମରା ଚାରି ପାଞ୍ଚ ଜଣ ବସିକି ଖସିଲା ବାଲା ଯୋଉ ବେଲୁନ ଟାଇପରେ ବସିକି। ଚାରି ପାଞ୍ଚ ଜଣ ବସିକି ଖସି ପାରିବ ସେଗୁଡା ବି ଅଛି ବଡ ବଡ ଦୋଳି। ଆଉ ଆହୁରି ଅଛି ଭଲ ଭଲ କେତେ ଅଛି। ତା ଭିତରେ ବହୁତ ଜିନିଷ ଅଛି ଆହୁରି ଅଛି କଣ କହିଲ ତମେ ଯାଇ ସବୁ ଖେଳା ସରିଲା ପରେ ଡ୍ରେସ ଚେଞ୍ଜ କରିକି ଯିବ ସେଠି ଗୋଟେ ଜାଗାରେ ଅଛି ବସିକି ନାଟକ ଫାଟକ ହୁଏ ସେଠି ଆସନ୍ତି କମେଡି କରିବା ପାଇଁ ବି ଆସନ୍ତି। ସବୁ ଆସନ୍ତି ସୋ ଫୋ ହୁଏ ସବୁ ସେଠି ଯାଇକି ବି ତମେ ଚାହିଁଲେ ଦେଖିପାରିବ।
ଓ ଓହୋ ଏଇଟା ଚାଲ ଭଲ ଯାଆନ୍ତେ ଏଠି ଅଛି ଯେ ଏଠି ଏତେ ଜିନିଷ ନାହିଁ ଆଉ। ଏଠିକି କହିଲି ୱାଟର ଉପରେ ଯୋଉଟା ବି ଅଛି ଯୋଉ ଛତା ଫତା କହୁଥିଲ। ସେଟା ଅଛି ଯୋଉଟା ଖସିବା ର ଅ ସେଟା ଅଛି। ଆଉ ଗୋଟେ ଅଛି ବାଲ୍ଟି ପରିକା ଉପରେ ଥିବ ତମେ ତା ତଳେ ଠିଆ ହେଲେ ସେ ପାଣି ଟା ଢଳିବ ସେଟା ଅଛି। ଆଉ ମାନେ ଯେମତି ଗୋଟେ ମ୍ୟୁଜିକ ଫ୍ୟୁଜିକ ଲଗେଇି ଡ୍ୟାନ୍ସ କରିପାରିବ ପୁଲ ଭିତରେ ସେଟା ସବୁ ଅଛି ଅଛି ଏତେ ଜିନିଷ ନାହିଁ ଏଟା ଏବେ ଏଇ ତିନି, ଚାରି ବର୍ଷ ହେଲାଣି ବି ଓପନ କରିଛି ନୂଆଟା। ଆଉ ଏଠିବି ଏତେ ଲୋକ। ଏତେ ଯିବା ଆସିବା କରନ୍ତିନି ଖାଲି ଯା ଖରା ଦିନ ବହୁତ ଯାଆନ୍ତି। ଏଠି କଣ ରେଟ ଟା ଟିକେ କମ ତ ସେଥିପାଇଁ ଖରାଦିନ ବହୁତ ଯାଆନ୍ତି। ଆଉ ଏତେ ବର୍ଷା ଦିନେ ଶୀତ ଦିନେ ଯାଆନ୍ତିନି ସେଥିପାଇଁ ଏଠି କଣ କଲ। ଅଧିକାଂଶ ଟାଇମ ଅଫର ଛାଡନ୍ତି। ଅଫର ଛାଡିଲେ ବହୁତ ଲୋକ ଯାଆନ୍ତି। ଆମେ ସେଇଥିପାଇ ଯାଇଥିଲୁ ହେରି। ଏଇ ବର୍ଷା ଦିନେ ନା ନା ଶୀତ ଦିନେ। କୋଉ ଦିନ ଗୋଟେ ଯାଇଥିଲୁ ଯାଇଥିଲୁ ବଢିଆ ମଜାମସ୍ତି କରିକି ଆସିଥିଲା ଆ ସମସ୍ତଙ୍କୁ ଡ୍ରେସ ବି ଦେଇଥିଲେ ମାନେ ଅଲଗା ଡ୍ରେସ ମି ହେଠୁ ମିଳେଯୋଉ। ଓ ହଳଦିଆ, ନାଲି, ନେଳି। ସେଇ କଲର ଡ୍ରେସ ବି ଦେଇଥିବେ ଯେ ଯୋଉଟା ପିନ୍ଧିଥିବେ ସବୁ। ପିନ୍ଧିକିନା ଫଟ, ଫଟ ଉଠେଇଲୁ ବହୁତ ମଜା ଡ୍ୟାନ୍ସ, ଫାନ୍ସ କଲୁ। ହଁ କରି କରିକିନା ବହୁତ ଖେଳିଲୁ ବହୁତ ମଜାମସ୍ତି ଇଏ ବି କଲୁ। ୱାଟର ପାର୍କରେ ସବୁ ଜିନିଷ ଭଲ ଯେ। ଗୋଟେ ଲାଗେ ଯେମିତି ଗୋଟେ କୋତରା ପରିକା ଲାଗେନି ୱାଟର ପାର୍କ ଟା ତମକୁ ଥରେ ଥରେ।
ହ ପରା ସେ ଯୋଉ ୱଣ୍ଡର୍ଲା ଟା ସେଇଥିପାଇଁ ତାର ସଫାସୁତରା। ସବୁ ଚିକନ, ଚାକନ। ଆଉ ତାର ଅଛି ବି ଲହ ଗୋଟେ ଜାଗାରେ ତମେ ଅଛି ଯାଇକି ଡ୍ୟାନ୍ସ କରିବ ଗୀତ ଲାଗିଥିବ। ସେଠି ଲହରୀ ପରିକା ଆସିବ କେତେବେଳେ ଛୋଟ ଲହରୀ କେତେବେଳେ ପୁରା ବଡ ବଡ ଲହରୀ। ତା ଥିରେ ସବୁ ଖେଳି ପାରିବ ପି ଅଛି। ଆଉ ସଫାସତୁର ର ଏଥିରେ କଣ କହିଲ ରେ ୱାଟର ପାର୍କ ଯୋଉ ଏଠି ୱଣ୍ଡର୍ଲା ରେ। ତାର ସଦାବେଳେ ସଫାସୁତର କାରଣ ପଇସା ସେମିତି ନଉଛି ତାଟା ସଫାସତୁରା ନ ରଖେଇ ଲୋକ ପାଟି। ଡି ପାରିବେ ନା। ହଉ ସେମିତି ଆଉ।
ଓହୋ ସବୁୁ ସ ତ ସଫାସୁତରା ଏମାନେ ବି କରୁଛନ୍ତି କରୁଛନ୍ତି ଯେ ମ୍। ମତେ ଟିକେ କୋତରା ଲାଗେ କିଏ ବାଥରୁମ୍, ପାଥରୁମ ପଳେଇଛି ନା କଣ ସେଠାରେ। ସେଟା ଅବାଗିଆ ଲାଗେ। ନହେଲେ ଆଉ କିଛି ନାହିଁ ଆଉ ତ ଯିବ କିନ୍ତୁ ବଢିଆ ଲାଗିବ। ମୁଁ ଭାବୁଛି ସେଠିକି ତ ତମେ ଯାଇଛ ଅନଡ୍ରେଲ କେବେ। ସେ ଭୁବନେଶ୍ୱର ଟା।
ମୁଁ କେବେ ଯାଇନି ସେଥିପାଇଁ ଡାକୁଚି ଆସ ମିଶିକି ଯିବା।
ହଉ ମୁ ଟିକେ। ହଁ ହଁ ମୁଁ କଣ କହୁଥିଲି କହିଲ ହଉ ତାହେଲେ ତମେ ବୁଝା ବୁଝି କର। ବୁଝାବୁଝି କର କିଏ କିଏ ଯିବାକୁ ଚାରି ଜଣ ଚାରି ଜଣ ଯାଆନ୍ତେ। ଏ ମାନେ ଦିଟା ଟିକେଟ ଟ୍ରେନ ଟିକେଟ ତ। ସେ ଦିଟା ଟିକେଟ ତ ଅଧା ଅଧା କରିଦିଅନ୍ତେ ଚାରି ଜଣ କାହାର କେତେ ଭାଗ ପଡୁଛି। ଯାଆନ୍ତେ ବୁଲାବୁଲି କରିକିନା। ଆସନ୍ତି ଏକାଥରେ ଆଉ କୋଉ ରବିବାର ଦିନିଆ ଟେ ରଖ। ଅଲଗା ଦିନରେ କାହାର ସ୍କୁଲ, କଲେଜ, ଅଫିସ ଟାଇମ ରହୁଛି ନା ରବିବାର ଦିନ। ହଁ ସମସ୍ତିଙ୍କର ଛୁଟି ସେ ଛୁଟି ଟାଇମି ରେ ଯାଇକିନା ଦେଖା ଦୁଃଖୀ କରିକିନା। ଦେଖା ବୁଲାବୁଲି କରନ୍ତେ ବୁଲାବୁଲି କରିକି ଖା ଖୁଇ କରି ଆସନ୍ତି। ଗୋଟେ ମଜା କରନ୍ତେ ଆଉ।
ହଁ ସେଇ ଯୋଉ ଅଣ୍ଡରଲା କଣ କହିଲ ବଢିଆ ଅଛି। ଯାଆନ୍ତେ ଏଇଠୁ ସକାଳୁ ବାହାରି ଯାଆନ୍ତେ ଆମ ଘରଠୁ ଏଇଠୁ ଅଧଘଣ୍ଟା କି ପଇଁଚାଳିଶ ମିନିଟ୍ ଲାଗିବ ଏ ସମୟ ନାଇଁ ଏଇଠୁ କେତେ ଅଳ୍ପ କିଲୋମିଟର ବେଶୀ ନାହିଁ ପଳାନ୍ତେ ସକାଳୁ ଓ ଡିଆଣ୍ଡୁ କରିକି ସନ୍ଧ୍ୟା ବେଳକୁ ଏକାଥରେ ଆସନ୍ତେ ଦିନ ଯାକ ହ ସେଇଠି ଦିଅନ୍ତୁ
ହୁଁ ଯାଆନ୍ତନ୍ତି ସକାଳୁ ଆସନ୍ତୁ ଏକାଥରେ ସନ୍ଧ୍ୟାବେଳୁ ବୁଲାବୁଲି କରିକି ସତ କଥା ନାଇଁ ବସା ବସି କରନ୍ତେ ସେଠି ତ ଖାଇବା ପତ୍ର ସବୁ ଈଏ ସେଠ ବି ଖା କରକି ନା ଡିଆଁ ଡୁଇଁ କରିକି ଆସନ୍ତି ଆଉ ଆ ବୁଝାବୁଝି କର କୋଉ କୋଉ ମାନେ ଯିବେ ସେଟା ବି ବୁଝ ଆଉ କେତେ ଟଙ୍କା ପଡିବ ସେଟା ବି ବୁଝ ଆଗୁଆ ଯଦି ଟିକେଟ ହଉଥିବ ଆମେ ଆଗୁଆ ଟିକେଟ କରିଦବା ଆଉ ଏଇ ସଣ୍ଡେରେ ସଣ୍ଡେରେ ଚାଲନ୍ତେ ଆଉ
ହଁ ମୁଁ ବୁଝାାବୁଝି କରେ ସଣ୍ଡେ ଦିନ ଦେଖିକି ଆ ଯିବା ଆଉ ସଣ୍ଡେରେ କଣ କହିଲ ଟିକେ ଭିଡ ଥିବ ହେଲେ ବି ଚଳେଇବା ଆଉ କଣ କରିବା ଆ ନହେଲେ ଏଇ ଯୋଉ ରଜ ଫଜ ଆସୁଛି ଛୁଟି ଦିନରେ ଯିବା କି ସେଇଥିରେ ବଢିଆ ହବ
ଏ ରଜ ବେଳକୁ ଏ ଆହୁରି ଭିଡ
ହଁ ପରା ଆଉ ମୁଁ ଦେଖେ ନହେଲେ ବୁଝାବୁଝି କରେ ଅନଲାଇନ ରେ ଦେଖେ କେତେ କଣ ରହୁଛି ଟିକେଟ ଆଉ ବାଇ ଟୁ ଗେଟ୍ ଓ୍ୟନ୍ ଟା ବାଇ ଟୁ ଗେଟ ଟୁ ଟା ଅଛି କି ନା ନାଇଁ ମୁଁ ଦେଖେ ତମକୁ ଦେଖିକି କହୁଛି ଆଉ
ହଁ ହଁ ହଉ ଆଉ ତମେ ଦେଖିକି କୁହ ଆଉ
ହଉ।